ହୁଁ।
ହ୍ୟାଲୋ ହୁଁ।
ହୁଁ କଣ କରୁଛ?
କିଛି ନାହିଁ ମୁଁ ତମକୁ ମନେ ପକଉଥିଲି।
ଆ
ହୁଁ ହେଲା ଶୁଣେ କାଲି ଆମେ ବିରିୟାନୀ ଖାଇବାକୁ ଯାଇଥିଲୁ।
କଉଁଠିକି?
ଡୋରା ମୁଁ ହଠାତ୍ ହଠାତ୍ ପ୍ଲାନି ଏମିତି କିଛି ବି କଥା ହେଇନଥିଲୁ ସିଏ ତ ଏମିତି ଦୋକାନରୁ ତରକାରୀ ନେବା ପାଇଁ ଆସିଥିଲା ସେ ତରକାରୀ ନେବାରୁ ହିଁ ଆମେ ଏମତି ଯିବା କହିବାରୁ ପଳେଇଲେ।
ଉୁଁ ହୁଁ।
କଉନା। ହଁ ହ
କହ ଆଉ କଣ ଲତା ମାନେ କଲ କରିଥିଲେ କି?
ନାଇଁ ମୁଁ ମତେ କେହି କିଛି କଲ୍ କରୁନାହାନ୍ତି।
ହୁଁ ହୁଁ।
ହଁ ତୁ ତ ସିଲାବସ ଦେଖିକି କଣ ଲାଗୁଛି?
ହ ଦେଖିବି ସିଲା ବସ୍ ଟିକେ ଆଉ।
ହ
ଦେଖିବା ଲାଗି ପାଟି ଟିକେ ଟିକେ କଡେଇବା।
ନାହିଁ।
ଆମର ଏଠି ବାହାଘର ହଉଛି ଲୋ।
ଏଇ ସାହିରେ ଗୋଟେ ସାହି ଘରେ ସାଇଟରେ ବାହାଘର ବାବା ତୁ କେବେ ବାହା ହବୁଲୋ?
କାଲି ଆସେ ଭୋଜି ଖାଇବା
ତୋ ଦିଦିର ବାହାଘର କଥା ଉଠଉଛନ୍ତି ନା ନାଇଁ କିି ଘରେ?
ହ
ହଁ।
ନାଇଁ।
କଣ ପାଇଁ?
ହେଲରେ
ଯା ହଉ। ତୁ ଲଟରୀ ପାଇଯିବୁ ଆଉ ତ ଦିଦି ଯେହେତୁ ବଡ ଅଛନ୍ତି ଉପରେ।
କେତେ ଲଟ୍ରି?
ଯାହା ବି ଏବେ ତୁ ବଡ ହେଇଥାନ୍ତୁ ବୋଇଲେ ଆମେ କଣ ଆମେ ବଡ ଆମର ତ ଆମ ଭଉଣୀ ମାନେ ଟିକେ ବିନା ମାନେ ପୁରା ଶାନ୍ତିରେ ଥିବେ। ଆମେ ବଡ।
ହୁଁ ହୁଁ ବୁନି ଗଲାକି?
ହଁ ଭୁନି ଗଲାଲୋ।
ହୁଁ।
ପୁରୀ ମନ୍ଦିର ଦେଖିଛୁ? ସେ କାଲିକି ପହର୍ ଦିନଠୁ ଗଲାଣି।
ହୁଁ
ପୁରୀ ମନ୍ଦିର ଦେଖିଛୁ?
ଏ ବହୁତ ବର୍ଷ ତଳେ ଦେଖିଥିଲି ପାଞ୍ଚ ଛଅ ବର୍ଷ ତଳେ।
କଣ?
ମୁଁ କହିଲି ଛଅ ବର୍ଷ ତଳେ ଦେଖଛିନି
ହୁଁ ହୁଁ।
ଏମତି ସାଙ୍ଗ ମାନଙ୍କ ସହିତ ଗଲେ ତୁ ଘରେ ଛାଡିବେନି ଆଉ କଣ ଯିବା।
ସେଇ ତ କଥା
ଘର ଲୋକଙ୍କ ସହିତ ଗଲେ ବି ସାଙ୍ଗ ସାଥିରେ ମଜା ମସ୍ତି
ନାଇଁ।
ହୁଁ।
ଆଉ କଣ? ଗଣେଶ ପୂଜା କେବେ ଅଛି ଲୋ?
କେଜାଣି କେବେ ଅଛି ମୁଁ ବି ଜାଣିନି।
ସେପ୍ଟେମ୍ବରରେ ନା ଅଗଷ୍ଟ ରେ ବୋଧେ ଥିବ।
ମୁଁ ଗୋଟେ ରୋଷେଇ କରିବା ଆଉ ବାକି ମତେ ଖାଇବା ପାଇଁ
ଏଫ୍ ଡି ରୁ ଟୋଟାଲ କେତେ ପାଇଲୁ?
ହଁ କେତେ ଗୁଡେ ହେଇଥିବ ପାଞ୍ଚ କି କଣ।
ପାଞ୍ଚ ହଜାର?
ମୋର ବି ପାଞ୍ଚ ହଜାର କେତେ ହଁ ଏବେ ଡାକିବେ ଏବେ କେବେଗୁଟେ ଡାକିବେ। ଗୋଟେ ଅନୁଯାୟୀ ସେ ସମୟ ଆଇିବ ଦିନେ ସବୁ ର ପଇସା ପତ୍ର ସର୍ଟେଜ୍ ଅଛି କମ ଅଛି ଆହୁରି ଆଉ କେତେ ଦିନ ଯାଉ ସାତ ଦିନ କେତେ ଯାଉ ସାତ ଦିନ କେତେ ଗଲେ ସପ୍ତାହେ ଆଡ ପରେ ଡାକିବି ହେଲା।
ହଉ ଠିକ ଅଛି।
ହୁଁ। ଏବେ ଟିକେ ଘର ଫର ଏଠିକୁ ସେଠିକୁ ଚେଞ୍ଜ ହେଇକି ଘରେ ବି ଅସୁବିଧା ପଇସା ପତ୍ର ଟିକେ।
ଆଉ ଏବେ ତ ଖର୍ଚ୍ଚ ଏତେ ହଉଛି ଛାଡ ଆଉ କଣ
ଆଜ୍ଞା
ଅଟୋ ରେ ଜିନିଷ ଏଠୁକୁ ଏଠୁ ସେଠୁ ସେଠ ଏଠକୁ ହେଇ ହେଇ ହଇରାଣ
ତମମାନେ ସେଠି ରହିବ ନା?
ହୁଁ?
ଏବେ ସେଇଠି ରହିବ ନା ଆଉ କୁଆଡେ ଯିବ ନା?
ହଁ ଏଇଠି ତ ଅଛୁ ଆଉ
ବେ ଖାଇଚୁ ନା ନାଇଁ?
ନାଇଲୋ ମୁଁ ଖାଉନି ମୋର ଗୋଡ ହାତ ସିରିୟସ ବଥା ହଉଛି।
କଣ ଖାଲି ବଥା ହଉଚୁ?
ଗୋଡ ହାତ ସିରିୟସଲି ଗୋଟେ ଯଦି ଗୋଟେ ଟିକେ ବି କାଟିକି ଯଦି ଖାଇବି ଏତେ ବି
ଗୋଡ ହାତା ବଥା ହଉଚି ଯେ କିନ୍ତୁ କେତେବେଳେ କେମତି କେବେ କେମିତି ବାଇଚାନ୍ସ ଠିକ୍ ଅଛି ଟିକେ ଡାକିକି
ଆଉ କଣ କହ। ସାଙ୍ଗମାନେ ଆଉ କିଏ ଦେଖା ହେଇଥିଲେ?
ନାଇ କାହାକୁ ବି ଦେ
ଲ ଲତା କୁ ଦେଖିଥିଲୁ?
ନା ଲୋ ତାକୁ ବି ଦେଖିନି ଆଉ।
ହୁଁ ହୁଁ। ଆଉ କଣ କ କଣ?
ପାଣି କେତେ ପିଉଚ? ପାଣି କେତେ ପିଉଚ?
ପାଣି ମୁଁ ଫୁଲ ପିଉଚି ଟିକେ ଟାଇମ ଗଲେ ମୁଁ ପାଣି ଟିକେ ଟାଇମ ଗଲେ ପାଣିି।
କୋଉ ପାଣି ପିଉଚ ତମେ?
ଆମର ଆ ଯି ପାଣି ଟାଙ୍କି ଲାଗୁଚି ହଁ ଟାଙ୍କିରେ ପାଣି ଅଛି ଆସୁ
ଆମର ତ ଖାଲି ବ୍ଲିଚିଂ ବ୍ଲିଚିଂ ସ୍ମେଲ ହଉଚି।
ଆମର ଏଠି ସପ୍ଲାଏ ପାଣି ଲୋ ଆମର ଯେହେତୁ ଟାଙ୍କି ଆମକୁ ବଡଟା ଦେଇଚନ୍ତି ପର୍ସନାଲ ଆମକୁ ହ ସେଇ ଟାଙ୍କେ ପାଣି ଫୁଲୁ ହେଇଯାଏ ଟାଙ୍କି ପାଣି ଏମିତିରେ ବି ଆସୁଛି ଯେ କିନ୍ତୁ ଆଇଲେ ବି ତ ଟାଙ୍କି ଫୁଲ ହେଇକି ରହୁଚି ଆଉ କଣ।
ପୁରା ସ୍ମେଲ ହଉଛି ବ୍ଲିଚିଂ ବ୍ଲିଚିଂ।
ତମର?
ହୁଁ।
ଆମର କିଛି ନା ଆମର ପାଣି ଭଲ ଲାଗୁ।
ହୁଁ ହୁଁ ଅଣ୍ଡ ଦଉଚି ପାଣି।
ହଁ ସେ ଯୋଉ ସେ ଯୋଉ ତିରିଶ ଟଙ୍କା କି ଚାଳିଶ ଟଙ୍କା ଲେଖା ସେଇଟା ତ।
ନା ଝିଅ।
ଆରେ ସେ ଯୋଉ ଏକ୍ୱାଗାର୍ଡ ଟା।
ଓହୋ ହେଇ
ହଁ ସେଇଟା ତିରିଶ ଟଙ୍କା ଚାଳିଶ ଟଙ୍କା ନା।
ହଁ।
କାହିଁ ମୁଁ କେବେ ଘରକୁ ଯିବାର ପ୍ଲନ୍ ଅଛି।
ନାଇଁ ସେମିତି କିଛି ନାଇ ଏବେ ତ କିଛି ନାଇ କାମ ଯିବି ଯିବି ହେଲେ ଯିବି। ଶନିବାର ଯିବି ରବିବାର ଆଉଥିବି। ନାଇଁ କେବେ କିନ୍ତୁ ଯେବେ ଯିବି ଶନିବାର ଯିବି ରବିବାର ଆଇବୀ। ପୁଣି ରବିବାର ଯିବି ସୋମବାର ଆସିବି।
ଉଁ ହୁଁ।
ଆଜି କି ବାର ଲୋ?
ଆଜି ଏଇ ବୁଧବାର।
ହଁ ହଁ।
ଏଟେ କଉନୁ।
ହଁ।
କୁଟି କିଣିବୁ ନା କଣ କହୁଚି।
କଣ ଲୋ?
କିଣିବୁ।
ଶୁଭା ଯାଉନି।
ଏ ସ୍କୁଟି କିଣିବୁ କି କହୁଛି।
ସ୍କୁଟି ନାଇଁ ଲୋ ମୋ ବାପା କହିଛନ୍ତି ଝିଅ ତୁ ଯଦି ଚାକିରି କଲୁ ଆଜି ଯାଇକି ଯଦି ଜଏନ କରିକି ଆଇଲୁ ଚାକିରିରେ ତାହେଲେ ଚାକିରୀ କେବେ କରିବି କଣ କେବେ। ଆମ ଘର ଆଗେରେ କେଡେ ବଡେ ଗ୍ରିଲ୍ ଟା ଅଛେ ଏବେ ବି।
ହୁଁ
ଉମ୍।
ଶୋଷ ଲାଗୁଚି।
ପାଣି ପିଇଲ?
ଆଣିଦେ।
ହଁ ଆଣି ଦଉଛିର ଆଣି ଦଉଛି ଆଣିଦଉଛି। ହଉ। ମୋବାଇଲ କଭର ଗୋଟେ କିଣିବି ଭାବୁଚି ମୋବାଇଲ କ ମୋବାଇଲ କଭର ଗୋଟେ ଭଲଟେ ନାଇଁ।
ସେ ଯୋଉ ହୁଁ।
କଣ ହେଲା?
ନ କର ଯାଉନୁ ନଯାଉନୁ।
ବସି ହେଇଚୁ କଥା ହଉଛି ତୋ ସହିତ ବାହାରେ।
ହଉ ତାହେଲେ ରଖୁନି ମୁଁ।
ରଖିବ?
ହଁ ହଉ।
ହୁଁ ଆ।